ମ୍ୟାମ୍ ନମସ୍କାର।
ହଁ ସୁଭ ସନ୍ଧ୍ୟା କଣ କରୁଛନ୍ତି?
ଏଇ ମୁଁ ବୁଲୁଛି ଆମ ପୋଖରୀ ଆଡ଼େଆଉ, ତମେ?
ପୋଖରୀ ଆଡ଼େ ବୁଲିଛନ୍ତି ଭଲ ଲାଗୁଛି?
ହୁଁ, ହଁ ଆମର କଣ କହିଲି ଆମର ଆମର ଅଁ ଆମର ଜଣେ ଜଣେ ମୋର ଜଣେ ଝିଅ ଅଛି ଏଁ ମାନେ ଝିଅମାନେ ହେଲା ମୁଁ ତା ପିଇସି, ଆଉ ସେ ବାହା ହେଇକି ଆସି ଶାଶୁ ହଠୁ ଘରକୁ ଆଉ ତାର ମୋର ଯାଉଛୁ ପୋଖରୀଆଡେ ବୁଲିବା ପାଇଁ ଗରମ ଯେହେତୁ ହଉଛି ଆଉ କଣ କରିବୁ ଘରେ ବସିକି ଏମିତି ଆମେ ସନ୍ଧ୍ୟାବେଳେ ଯାଉ ବୁଲିବା ପାଇଁ।
ଆଚ୍ଛା, ଆଉ କଣ ଖାଇଥିଲେ?
ମୁଁ ପା ଏବେ ଖାଇଥିଲି ଝାଲ ମୁଢ଼ି ଟିକେ ତିଆରି କରିକି ଖାଇଥିଲି ଆଉ।
ଉହୁଁ, ଆଉ ଆଜି ଯା ଦିନଟି କେମିତି ଗଲା ଭଲ?
ହଁ ଦିନଟି ଭଲ ମୋତ ଆଁ କାମରେ କାମରେ ମୁଁ ପୁରା ବ୍ୟସ୍ତ। ଆଉ ସକାଳୁ ଉଠିକି ସ୍କୁଲ୍ ଗଲି ସ୍କୁଲ କାମ ସାରି ସୁରାକି ଆସିଲି ଦିଇଟାରେ। ଦିଇଟାରେ ଆସିକି ଶୋଇଛି ଧୂମ୍ ଶୋଇଛି ଶୋଇ ଶୋଇକା ଉଠିଲି କେତେଟାରେ କହିଲେ ଆମର ପାଞ୍ଚଟାରେ।
ହୁଁ
ପାଞ୍ଚଟାରେ ଉଠିକି ମୁଁ ଗ ସାଢ଼େ ପାଞ୍ଚଟାରେ ଉଠିଲି। ସାଢ଼େ ପାଞ୍ଚଟାରେ ଉଠିକି ଗଲି ଦୋକାନ ଆଉ।
ଆଚ୍ଛା ଆଉ ଆଜି କଣ ଖାଇବା ତିଆରି କ ହେଇଥିଲା ଘରେ?
ଆଜି ଆମର ହେଇଥିଲା କଣ କହିଲେ ଛତୁ ଆଳୁ ଭଜା ଆଉ ଆମର ମାଛ ତର କାରୀ, ଆଉ କଣ? କହିଲେ ଆଉ ହେଲା କଲରା ଭଜା, ଗୋଟା କଲରା ଭଜା ଆଉ।
ଆଚ୍ଛା, ମା କରିଥିଲେ ନା କଣ?
ହଁ ମାଆ ରୋଷେଇ କରେପା ମୁଁ କରେନି ରୋଷେଇ ମୋ ମାଆ କରେ ରୋଷେଇ।
ହୁଁ ହୁଁ, ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଚ୍ଛା।
ଆଉ ଆମର ଅଁ କଣ କହିଲେ ଅଁ ଆଉ ରୋଷେଇ କଣ ଆପଣଙ୍କର କଣ ରୋଷେଇ?
ଆଜି ଯେହେତୁ ରବିବାର ଥିଲା ଆମିଷ ବାରଟା ଆଜି ଟିକେ ଚିକେନ୍ ହେଇଥିଲା। ଚିକେନରେ ଆଜି ଟିକେ ନୂଆ ପ୍ରୋସେସରେ କରିଥିଲି।
ମ୍ୟାମ୍ ଆମର ମଞ୍ଜା ପତର ପୋଡା ଖାଇଛନ୍ତି ମଞ୍ଜା ପତର ପଡା?
ନାଇଁ ମଞ୍ଜା ଡାଲମା ଖାଇଛି, ମଞ୍ଜା ରାଇ ଖାଇଛି, ଉଁ ମଞ୍ଜା
ମଞ୍ଜାର ଡାଲମା ହୁଏ କି? ଡ଼ା ମଞ୍ଜା ଡାଲମା ମୁଁ ଜା
ହଁ ହଁ ମଞ୍ଜା ଥାଲେ ମା ହୁଏ ଯେମିତିଆ ଆପଣ ଡାଲମା ଟା କରୁଛନ୍ତି ସେମିତି ହେଲେ ପରିବା ଯେତେବେଳେ ପକେଇବେ ମଞ୍ଜା ବି ସେତ ସେତେବେଳେ କାଟିକି ପକେଇବି ଯେମିତି କାଟିକି ତାକୁ ଲୁଣ ଟିକେ ପ ପକେଇକିି ଚିପୁଡିଲେ ମୁଗଡ଼ାଲି ମୁଗଡାଲି ହେ
ଓହୋ ମୁଗ ଫାଷ୍ଟ ଆମର ଫାଷ୍ଟ କଡେଇକି ବସେଇକି ପାଣି ଦେଇକି ମୁଗ ଡାଲି ବସେଇବା।
ହଁ କଡ଼େଇ ନହଉ ତମେ ହାଣ୍ଡି ନିଅ ହାଣ୍ଡିରେ ନିଅ। ହାଣ୍ଡିରେ ନେଲେ ଫୁଟା ହଁ ଡେକ୍ଚି ନିଅ ସେଥିରେ ଫୁଟାଅ ଭଲ ହବ। ଫାଷ୍ଟ ପାଣି ବସେଇବ ହେଲା। କହିଦଉଛି ଡେକ୍ଚିରେ ପାଣି ନବ ହେଲା ତମେ ଯେତିକି ତମକୁ ପରିବାର ଅନୁସାରେ ତମେ ଡାଲି ପକେଇବ ପରିବା ବି ସେତିକି ଅନୁସାରେ କାଟ କାଟିବ ତା ସହିତ ମଞ୍ଜା ମଞ୍ଜା ଗୋ ଗୋଟେ ଫାଳ ପୁରା ନବ ଲମ୍ବା ଲମ୍ବା ମଞ୍ଜା ଆସୁନି କି। ସେଇଥିରୁ ଦେଖିକି ପକେଇବେ ଆଉ ଘରେ କେ କେତେ କେଜାଣି ମେମ୍ବର କଣ ଦେଖିକି ପକେଇବେ ଆଉ କାଟିକି ତାକୁ ଟିକେ ତାପ ପାରୁ ସବୁ ବାହାରେ ସୂତା ଭଳିଆ ବାହାରେନି କି ତାକୁ ତାକୁ ସବୁ ଖୋଲିଦେବେ ଟିକେ ଲୁଣ ପକେଇଦେବେ ଲୁଣ ପକେଇକି ଚିପୁଡ଼ି ଦେବେ। ଚିପୁଡି ଦେଇକି ତାପରେ ପରିବା ଟା ଯେତେବେଳେ ପକେଇବେ ଡାଲିଟା ଫୁଟ ଫୁଟି ଆସିଲା ବେଳକୁ ପରିବା ପକେଇବେ ତାପରେ ପରିବା ସହିତ ହିଁ ତାକୁ ପ ପକେଇବେ କାହିଁକି ନା ଦିଟାଙ୍କ ସମାନ ଭାବରେ ସିଝିବ ନହେଲେ ମଞ୍ଜାଟା ସିଝେନି ବେଶୀ ଟାଇମ୍।
ତାପରେ ମ୍ୟାମ୍ ଆମର ଘୋଟା ହବ ନା ଘୋଟା ହବନି ଆଉ ଖାଲି ଚାପା ହବ।
ଖାଲି ଚାପିବେ ଘୋଟି ଦେଲା ମାନେ ଖୁରା ତ ମେ ମେଲ୍ଟେ ହେଇଯିବା ତା ସହିତ ଆଉ।
ତାହେଲେ ମ୍ୟାମ୍ ଆପଣ ତ କହିଲେ ମତେ ଲାଗୁଛି କି ଏଇଟା ବହୁତ ଭଲ ଲାଗିବ ଫୁଟେଇବେ କଣ ମାନେ ପିଆଜ ଜିରା ଫିରା ପ ପକେଇକି ଫୁଟେଇବେ ନା କଣ କେମିତି?
ଯଦି ସାଧା କରୁଛନ୍ତି ଧର ସୋମବାର ଖାଇଲେ ସୋମବାର ତ ସାଧା ଖାଇବେ ନା କିଏ କେମିତି ଉପାସ ରଖନ୍ତି ତ ତା ସହିତ ଖାଲି ଘିଅ ଜିରା ଲଙ୍କା ଜିରା ପାଉଡର ବି ପକଉଛନ୍ତି ହଁ।
ହଉ ତାହେଲେ ଆପଣ କହିଲେଣି ମାନେ ମୁଁ ନିହାତି କରିକି ଖାଇବି। ମତେ ମତେ ତ ଡାଲମା ମତେ ମତେ ଡାଲମା ବୋହୁତୁ ଭଲ ଲାଗେ ମାନେ ବୋହୁତୁରୁ ଅଧିକ ବୋହୁତୁ। ଟିକେ ବହୁତ ଭଲ ଲାଗେ ଆଉ ମୁଁ ଯେମିତି ହେଲେ ବି ଡାଲମା ତିଆରି କରିକି ଖାଇବି ତ ଆଉ।
ଆ ଡାଲମା ଡାଲମାରେ ତିନି ପ୍ରକାର ଡାଲମା ମୁଁ ଜାଣିଛି ସବୁ ଡାଲିରେ ଡାଲମାଟା ଜାଣିଛି ହେଲେ ତିନି ପ୍ରକାର ଡାଲମା ଜାଣିଛି ଗୋଟେ ହଉଛି ବୋଇତାଳୁ ପକେଇକି ଆଉ ଗୋଟେ ଟେ କହିଲି ମଞ୍ଜା ଆଉ ଗୋଟେ ପଣସ କଠା। ପଣସ କଠା ଟାଇମରେ କଷି ପଣସ ହେଇଥିବ ବେଶୀ ହେଇନଥିବ ବୁଢା ସେଇଟା ପକେଇବେ ସେଇଟା ବି ଭଲ ଲାଗେ। ଏଇଟା ଯେମିତି କଲେ ସେଇଟା ବି ସେମିତି କରିବେ। ହେଲେ ସେଇଟାରେ ମସଲା ଟାକୁ ଟିକେ କଷିବେ କଷିଲେ ଭଲ ଲାଗେ।
ଓହୋ।
ଏମିତି।
ବସୁନ। ଆମର କଣ କହିଲେ ମ୍ୟାମ୍ ଆମର ସେଇ ଯୋଉ ମଞ୍ଜା ପୋଡା ଯୋଉ କହୁନଥିଲେ ପ ପତର ପୋଡ଼ା। ସେଇ ମଞ୍ଜା ପତରପୋଡା଼ ଟାକୁ କଣ କରିବେ ନା ଆମେ ଫାଷ୍ଟ ମଞ୍ଜାକୁ କାଟିବା ଆପଣ ଯେମିତି କହିଲେ ସେମିତି ମଞ୍ଜାକୁ କା କାଟିବା କାଟି ସାରିଲା ପରେ ଆମେ କଣ କରିବା ନା କାଟି ସାରିଲା ପରେ ଆମେ ମଞକୁ ଭଲସ ଧୋଇଦେବା। ଧୋଇ ଦେଇ ସାରିଲା ପରେ ଆମେ କଣ କରିବା ନା ଜିରା ରସୁଣ ପିଆଜ ଏଇରେ ଆମେ ସବୁ ମସଲା ବାଟି ବାଟିବା ବାଟି ସାରିଲା ପରେ ମସଲା ବାଟି ସାରିଲା ପରେ ଆମେ କଣ କରିବା ନା ମସଲା ବଟା ହବ ବଟା ସରିଲା ପରେ
ହୁଁ
ଆମେ ଯେଉଁ ମସଲା ସାଙ୍ଗରେ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଲୁଣ।
ସବୁ ମିଶେଇଦବା ନା କଣ ହଁ ଆପଣ ହଁ ଆଛା ହଁ।
ଗ ଗୋଳି ଦେଇ ସାରିଲା ପରେ ଆମେ କଣ କରିବା ନା ଗୋଳିଇ ସାରିଲା ପରେ ପରେ ଆମେ ପତ୍ର ଆଣିବା ଯେଉଁ ସେ କଦଳୀପତ୍ର ହେଉ କି ଆଉ ଯ ଆ ଆମ ତ ଏପଟେ ଶାଳୁଆ ପତ୍ର ବହୁତ ମାନେ ଶାଳୁଆପତ୍ର ଆମର ଅଧିକ ଏପଟେ ହେଲା। ଆଉ ସେ ଶାଳୁଆ ପତ୍ରରେ ଆମେ ଟିକେ ତେଲ ମାରିଦବା ସୋରିଷ ତେଲ।
ହୁଁ
ସୋରିଷ ତେଲ ମାରି ସାରିଲା ପରେ ଆମେ କଣ କରିବା ନା ସେ ଯୋଉ ଆମର ଯୋଉ ଅ ମଞ୍ଜାକୁ ଯଉ ଗୋଳି ଦେବା ସେ ମସଲା ସାଙ୍ଗରେ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ଯଉ ଗୋଳେଇଦବା। ଆ ଗୋଳି ଦେଇ ସାଇଲା ପରେ ଆମେ ସବୁ ସେଇ ପତ୍ରକୁ ଢାଳିବା ପତ୍ରକୁ ଢାଳି ପରେ ଆମେ ଫାଷ୍ଟ ଏ ଚୁଲିରେ ଗୋଟେ ମାନେ ଚୁଲି ରେ ସେ ବାହାର ହଉ କି ଯା ହଉ ଆମେ ନିଆଁ ଆଗେ ଡଙ୍କିରେ ଆଣିକି ପୁରା ତଳେ ପ ପକେଇଦବା ତଳେ ପକେଇ ସାରିଲା ପରେ ସେ ପତ୍ରକୁ ପକେଇବା ପତ୍ରକୁ ପକେଇ ସାରିଲା ପରେ ଆମେ କଣ କରିବା ନା। ଉଁ ପତ୍ରକୁ ପକେଇ ସେମତି ଢଙ୍କ ମାନେ ପତ୍ରକୁ ଏମିତି ଆମେ ବନ୍ଧିବା ଯେ ମାନେ ତାର ବାମ୍ଫ ଯେମିତି ମାନେ ଭିତରେ ମାନେ ପୁରା ବାହାରକୁ ଯେମିତି ନ ଆସେନ ନ ଫିଟିବ।
ଆଚ୍ଛା ଯୋଉ ନିଆଁଟାରେ ଆମେ ଥୋଇବା ସେ ଧୁଆଁଳିଆ ଲାଗେନି।
ନାଇଁ ନାଇଁ ଧୂଆଁଳିଆ ଲାଗିବନି ତାକୁ ଖାଲି ରଡ଼ ନିଆଁ ଆମେ ଫାଷ୍ଟ ନିଆଁ କରିବାକୁ ପଡିବ ରଡ଼ ନିଆରେ ପ ପକେଇବାକୁ ପଡିବ ତ ରଡ଼ ନିଆ ଫାଷ୍ଟ ପକେଇବେ ପକେଇ ସାରିଲା ପରେ ତାକୁ କିଛି ମାନେ କିଛି ଟାଇମ ତାକୁ ଛାଡିବା ସିଝିବା ପାଇଁ। ତ ତାକୁ ସିଝି ସାରିଲା ପରେ ପତ୍ର ଟାକୁ ଖୋଲିବେ ଦେଖିବେ ବି ଆମେ ମାନେ ଯେମିତି ଆମର ଶୁଖୁଆ ମାଛ ପଡନ୍ତି ସେମିତି ଲାଗିବ ମାନେ ବହୁତ ଭଲ ଲାଗିବ ସେଇଟା।
ହଁ ସିଝି ଯାଇଥାଏ ପୁରା ନା କି ଭଲ ଲାଗେ ଆଉ ନିହାତି ମୁଁ ବନେଇବି ଯୋଉଦିନ ବନେଇବି କହିବି ଆ ଆପଣଙ୍କୁ ଟିକେ କହିଦେବେ ପ୍ରସ୍ତୁତିଟା କରିବି ଆଉ।
ହଁ ଆପଣ ଆପଣ ଯୋଉ ଡାଲି ଡାଲମା କହିଲେ ସେ ଡାଲମା ତିଆରି କଲେ। ଆପଣ ମୋତେ ଫୋନ କରିିବ ମୁଁ ଯିବି ଖାଇବା ପାଇଁ ଆପଣଙ୍କ ଘରକୁ ଆଉ।
ଡାଲମା ମୋତେ ବହୁତ ଭଲ ଲାଗେ ଡାଲମା ତ ମୋତେ ବହୁତ ଭଲ ଲାଗେ କରିବା ପାଇଁ ଖାଇବା ପାଇଁ ବି। ଖାଲି ଡାଲମା ଲଗେଇକି ବି ମୁଁ ଭାତ ଖାଏ ତା ସହିତ ଆଉ କିଛି।
ଏମିତି କଣ କଲେ ପଖାଳ ଭାତ ସାଙ୍ଗରେ ବି ମୁଁ ଡାଲ
ମୋର କିଛି ବି ନାହିଁ ମାନେ ଏମିତି ବି କିଛି ବି ହେଲେ ଚଳିବ କିଛି ବି ହେଲେ ଖାଇଦେବି।
ଆଉ ତାହେଲେ ଭଲ ଆପଣଙ୍କ ଆପଣଙ୍କର ଆପଣ ଯାହା ପସନ୍ଦ କରନ୍ତି ମାନେ ମୁଁ ବି ସେ ଟେ ମାନେ ଭଲ ପାଏ ଅଧିକ ଆଉ। ଆଉ ମାମ୍ ଆଉ ତାହେଲେ ଆମର ସେମିତି ମାନେ ଚିକେନ୍ ପୋଡ଼ାଟା ବି ସେମତି ହୁଏନି କି?
ଚିକେନ୍ ପୋଡ଼ା ଗୋଟେ ବାଉଁଶ ଯୋଉ ନଳରେ କରନ୍ତି। ସେଇଟା ବେଶୀ।
ତା ମାନେ ଜାଣିନି।
ହଁ ସେଇଟା ବି ସେମିତି ବେଶୀ ନିଆଁ ଟିକେ ତା ପାଇଁ ଦରକାର କାଇଁନା ବାଉଁଶ ଟା ଯୋଉ ପସାନ୍ତି ସେଇଟା କଞ୍ଚା ଥାଏ ସେଇଟା ଟିକେ ପୋଡ଼ିବା ପାଇଁ ଟାଇମ୍ ଲାଗେ। ସେଇଟା ଗୋଟେ ଆଉ ଗୋଟେ ମୁଁ କହିବି ମୁଁ ଗୋଟେ ବନେଇଥିଲି ବଟର୍ ଚିକେନ୍ ସେହା କହିବି ପରେ କହିବି। ହଉ ହୁଁ ଆଉ କଣ?
ଆପଣ ତାରସବୁ ଆପଣ ମାମ୍ ସବୁ ଖାଇବା ତାହେଲେ ଜାଣିଛନ୍ତି।
ହଁ କିଛି କିଛିଟା ଜାଣିଛି।
ଓହୋ ଯାହା ପଛେ ଆପଣ ମାନେ ସବୁ ରୋଷେଇ କରି ଶିଖିଛନ୍ତି ସେତେ ବଡ଼ କଥା। ଆଉ ମୁଁ ତ କିଛି ଶିଖିନି ମୁଁ ଯେହେତୁ ଝିଅ ଛୁଆ ଟା କଣ କରିବି ମା ତ ସବୁ ରୋଷେଇ କରିଦିଏ। ଆଉ ମତେ ତ କେତେବେଳେ ମାନେ ସମୟ ହିଁ ହେଇନି ରୋଷେଇ କରିବା ପାଇଁ। କେତେବେଳେ ଗୋଟେ କରିବି ରୋଷେଇ ଦେଖିବା ଆଉ।
ହଁ।
ଆପଣଙ୍କୁ ଆପଣ ମତେ ସବୁ ରୋଷେଇ ଟିକେ ଶିଖେଇଦେବେ।
ନିଶ୍ଚୟ ନିହାତି ଯେହେତୁ ଝିଅ ଆଉ ଆମେ ଗୃହିଣୀ ହେଲୁଣି ଆମ ଉପରେ ବହୁତ ଦାୟିତ୍ୱ ବହୁତ କାମ। ରୋଷେଇ ବି ଆମ ପାଇଁ ସବୁଠାରୁ ବେଶୀ
ହଁ ବା ସେଇଆ କହୁଛି ମାନେ ଆପଣ ତ ଯେହେତୁ ବାହା ହେଇ। ଆଉ ଆପଣ ତ ମାନେ ଭଲସେ ଶିଖିଥିବେ ରୋଷେଇ ବାସ ମୁଁ ତ କିଛି ଶିଖିନି ଆଉ ଆପଣ ମତେ କହିବେ କହିଲେ ମୁଁ ଯାଇକି ମୋ ଶାଶୁଟିି ତିଆରି କରିବି ଆଉ।
ହୁଁ ହୁଁ ଗୋଟିଏ ବର୍ଷ ବାହାଘରରେ ବି ତଥାପି ମୋତେ ଶାଶୁ ମା ଯାହା ଶିଖେଇଛନ୍ତି। ତାପରେ ମୁଁ ଘରେ ବି କରୁଥିଲି ଘରେ ପାଠ ପଢ଼ା ସରିଲା ପରେ। କିଛି କିଛି କରୁଥିଲି ମୋର ମା ଭାଉଜ ସେମାନେ ମତେ କହିଦିଅନ୍ତି ଏ ଏଟା ଏମିତି କର ସେଇଟା ସେମତି କର ଆଉ ମୁଁ ଟିକେ ଭାରି ଇଚ୍ଛୁକ। କରିବା ପାଇଁ ରୋଷେଇ।
ହଁ ମାନେ ମେନ୍ କଥା ହେଲା ଆମକୁ ସିଏ ଶିଖେଇବେ ତ ମାନେ ଯିଏ ଶିଖେଇବେ ତ ଶିଖେଇିବେ ଯଦି ଆମର ଇଚ୍ଛା ଥିବ ଆମକୁ ବେଶି ଟାଇମ୍ ଲାଗେନି ମାନେ ଶିଖିବା ପାଇଁ।
ହଁ ଆଉ ଗୋଟେ କଥା ଆମର ବି ଗୋଟେ ଅଭିଜ୍ଞତା ଥାଏ ନା ସେଥିରେ। ଆମେ ଦେଖିବା ଏଇଟା ବନେଇବା ଏଇଟା ଗୋଟେ ନୂଆ ଟାଇପ୍ ମୁଁ ବନେଇଦିଏ ଦେଖିବା କଣ ଲାଗୁଛି ଏମିତି ଆଉ।
ସେଇଠା ସଠ
ଆଉ କଣ ଆଉ ତାହେଲେ ବୁଲାବୁଲି କରୁଛନ୍ତି ନା କି? ପୋଖରୀ ଅଛି ଏବେ ପବନ ଦଉଥିବ ଭଲ ଲାଗୁଥିବ ବୁଲିବାକୁ।
ହଁ ମ୍ୟାମ୍। ଆମର ପୋଖରୀ ଅଛି ଆମେ ପୋଖରୀ ଆଡ଼େ ମାନେ ବୁଲାବୁଲି କରୁ ମାନେ ବହୁତ ଭଲ ଲାଗେ ଆପଣଙ୍କ ଆଡ଼େ ପୋଖରୀ ଫଖରୀ ନାହିଁ କି?
ପୋଖରୀ ହଁ ଅଛି ହେଲେ ଘର ଠାରୁ ଦୂରରେ। ପାଖାପାଖି ନାହିଁ ଆଉ ଝିଅ ବେଳେ। କଣ କହିଲେ ମୁଁ ସହରରେ ଟିକେ ରୁହେ ସହରରେ ମୁ କାରଣ ମୁଁ ବାହା ହେଇଛି ଏଇ ଟିକେ ଗାଉଁଳି ଏରିଆରେ। ସହର ଏରିଆ ଯେହେତୁ ଘରକୁ ଘରୁ ବାହାରିଲା ମାନେ ସେଇ ଡ୍ରେନ ଦେଖିବ ସେଇ ମନ୍ଦିର। ଟିକେ ଆଗକୁ ଯିବ ଖେଳ ପଡିଆ ପୁଣି କିଛି ଟିଭି ସେଣ୍ଟର।
ହଉ ତାହେଲେ ମ୍ୟାମ୍ ମୁଁ ଟିକେ ବ୍ୟସ୍ତ ଅଛି ଆପଣଙ୍କ ସାଙ୍ଗରେ ପରେ କଥାହେବି। ହଉ
ହଁ।